ଅ ଆଉ କଣ କରୁଛ? ନମସ୍କାର ।
ଏ କଣ, କରୁଛ କଣ?
ଏଇଇ ବସିକି, ହାଲୋ
ହଁ ଟିକେ ଫାଙ୍କା ଜାଗାକୁ ପଳେଇ ଆସ, ଏ ଗହଳିରୁୁ
ମୁଁ ଏ ବସିକି ଟିଭିି ଦେଖୁଥିଲି ।
ତୁ ଫାଙ୍କା, ଫାଙ୍କା ଜାଗାକୁ ପଳେଇ ଆସ ।
ହଁ ହାଲୋ ହଁ ଆଉ
କଣ କରୁଥିଲେ?
ନାଇ ସେଇଠି ବସିକି ଟିକେ ଟିଭି ଦେଖୁଥିଲି । ହୁ
ଆଉ ହଁ ।
ଖାଇଲେ କଣ?
ଏ ହ ଭାତ ଖାଇଲୁ, ଏ ନୁଣି ଶୁ ଶୁକୁଆ ଭଜା, ଡାଲି, କଲରା ଭଜା
ହୁଁ ହୁଁ।
ଆଉ ଛୁଇଁ ଆଳୁ ତରକାରୀ । ଆଉ ପୋଇଭଜା, ଆମ୍ବ
ଆଉ ବଢିଆ ଆଉ, ବଢିଆ ନବ ଖିଆ ନବ ଖାଇଲି ଆଉ
ହଁ।
ଆଉ ତମଆଡେ ସବୁ ନାଇଁ ମୋ ଛୁଆ ମାନଙ୍କର ଭାଲୁକାଣୀ ବସା କଣ କେମିତି ହୁଏ, ତମ ଆଡେ?
ଖୁଦୁରୁକୁଣୀ ଓଷା ।
ଆ ମାନେ ପାଞ୍ଚ ପାଳି ଭାଲୁକୁଣି ଓଷା କରନ୍ତି, ହେଲା ଫାଷ୍ଟରେ, ଫାଷ୍ଟରେ ଯୋଉ ପାଳିରେ ଧର ଠାକୁର ମାନେ ଛୁଆ ସକାଳୁ
ମୁଁ କହୁଛି ଶୁଣ -ମୁଁ ଆମ ଆଡେ କେମିତି କଣ କରନ୍ତି? ହେଲା ଆମର ପାଞ୍ଚ ପାଳି ଓଷା କରନ୍ତି, ଯାହାକି ଚାରି ପାଳି ଯାଏ ଆମର ଉଷୁନା ଖିଆ ଠାକୁର, ଆମର ପାଞ୍ଚ ପାଳି ଯାଏ ଦି ହେଲା ଆଉ ଆମର ଚାରି ଯାଏ ଉଷୁନା ଖିଆ ଠାକୁର ଆମର ଛୁଆମାନେ ବହୁତ୍ ଖୁସି ରେ ପ୍ରଥମ ପାଳି ଓଷା କରନ୍ତି। ଆଉ ଗୀତ ବୋଲନ୍ତି ବହି ବୋଲ ଭୋଗ ଆମର ହୁଏ ଖଇ, ଚୁଡ଼ା। କଦଳୀ, ନଡ଼ିଆ ଯିଏ ଯାହା ଆଣିପାରିଲା ଭୋଗ ଭୋଗ ହୁଏ। ଆଉ ତାପରେ ଏମିତି ଚାରିପାଳି ଯାକ ଏଇ ପ୍ରକାର ଭୋଗ ହୁଏ। ଚାରିପାଳି ଦିନ ଚାରିପାଳି ଯୋଉ ଠାକୁର ଆମର ବୁଡାନ୍ତି। ସେ ଠାକୁର ଯୋଉ ଅଛନ୍ତି ସେ ଚାରି ପାଞ୍ଚ ଦିନ ବୁଡା ଯିବ ବୁଡା ଯିବ ସେଦିନ ପ୍ରବଳ ଭୋ ସେଇ ଖଇ, ଉକୁୁଡା, ଚୁଡ଼ା। ସବୁ ଭୋଗ ଯିବ ନଈରେ ନେଇକି ଠାକୁର ବୁଡାନ୍ତି। ହେଲା ଆଉ ତମର ଶୁଭୁଛି ସିଆଡେ ନିରଳା ଜାଗାକୁ ପଳେଇ ଆସ।
ସେ ମୁଁ ବା ଯେମିତି ଘୁରିଲା ଛାତ ଉପରେ ମୁଁ ହ୍ୟାଲୋ। ହଁ ଫାଙ୍କା।
ହଁ ଶୁଭୁଛି ନା ହଁ ବାହାର ଶବ୍ଦ ଟା ଆସୁ ଶୁଭୁଛି ନା ରେକର୍ଡ ହଉଛି ତାପରେ ଆମର ସେଦିନ ସେ ଠାକୁର ବୁଡା ଯାଏ ଠାକୁର ବୁଡ଼େଇ କି ଆସନ୍ତି ଛୁଆମାନେ। ପାଞ୍ଚପାଳି ପାଇଁ ତେୟାର ହୁଅନ୍ତି ମାନେ ରେଡ଼ି ହୁଅନ୍ତି। ଓଡ଼ିଆରେ କହିବା କଥା। ପାଞ୍ଚ ପାଳି ଦିନ ଛୁଆ ମାନେ ଯେତେଳେ କରନ୍ତି ସେ ହଉଛି ଅରୁଆଖିଆ ଠାକୁର।
ହଁ।
ପାଞ୍ଚପାଳି ମାନେ ଛୁଆ ମାନେ ଉପାସ ରୁହନ୍ତି ଅରୁଆ ଖାଇକି ପୂଜା କରନ୍ତି। ଆଉ ସେମିତି ସବୁଦିନ ପୂ ପୂଜା ଭଳିଆ ସେଦିନ ବି ପୂଜା ହୁଏ ତାପର ଦିନ ସକାଳୁ ଠାକୁର ସୋମବାର ଦିନ ଠାକୁର ବୁଡାନ୍ତି ତାପରେ ଛୁଆ ମାନେ ଶାଗ ସାତଘରିଆ ଶାଗ ବୁଲିକି ସମସ୍ତଙ୍କ ବାଡ଼ିରୁ କରନ୍ତି। ଶାଗ ସମସ୍ତଙ୍କ ବାଡ଼ିରୁ ଆଣିକି ଶାଗ ଆଳୁ ଏମିତି ଭାଜିକି ଗୋଟେ ଜାଗାରେ ମେଳ ହେଇକି ସମ ସମସ୍ତେ ପଖାଳ ଖାଆନ୍ତି ସେଦିନ ଆଉ ଯୋଉ ପଇସା ସବୁ ତୋଳେଇଥିବେ ସେ ପଇସା ଯଦି ବଳିଲା ଫିଷ୍ଟି କରିକି ଖାଇବେ।
ହଁ।
ହୁଏ ଆଉ ଖୁଦୁରୁକୁୁଣୀ ଓଷା ।
ହଁ।
ତମ ଆଡ଼େ ପନିପରିବା କଣ ସବୁ ଏଇନେ?
ଆମର ଆଡେ କାକୁଡ଼ି, କଲରା ଝୁଡ଼ଙ୍ଗ, ଜହ୍ନି।
ହୁଁ ହୁଁ।
ଏବେ ଭେଣ୍ଡି
ହୁଁ।
ମାନେ ସବୁ ଲାଗିଛି ଫ ଫସଲ ସବୁ ମାନେ ଏବେ ବାହାରୁ ଯିବେ ଚାଷୀଙ୍କର ସବୁ
ହୁଁ ହୁଁ ହୁଁ ହୁଁ ହୁଁ ହୁଁ ତାହଲେ ଭଲ ପନିପରିବା ଚାଷ ଗାଁ ଟା ଆଉ।
ହୁଁ।
ଆଉ ଆଉ ତମର କଣ ଭଲ ଠାକୁର ତାଙ୍କର କୋଉ ଠାକୁର ବେଶୀ ଭଲ ଲାଗନ୍ତି? କୋଉ ଠାକୁରଙ୍କୁ ବେଶୀ ପୂଜା କରନ୍ତି?
ଠାକୁର ଙ୍କୁ ଏଠି ବେଶୀ-ଇ ଈଶ୍ୱରଙ୍କ ମନ୍ଦିର ତାରିଣୀ ବେଶୀ ଭଲ ପାଆନ୍ତି। ଲୋକ ପ୍ରାୟ ଯାଆନ୍ତି। ଆମ ଘର ପାଖରେ କପିଳିଶ୍ୱର।
ହୁଁ, ହୁଁ।
ଶନି-ଇ ମନ୍ଦିର ଆଉ ଉଁ ତାରିଣିକ ମନ୍ଦିର
ହୁଁ, ହୁଁ।
ଆଉ ଏଠି ଅଛି ସେ ତାଙ୍କର ଜଗନ୍ନାଥଙ୍କ ମନ୍ଦିର ଆଉ ହୁଁ, ଏତିକ ମନ୍ଦିର ଅଛି। ଜାଗୁଳେଇଙ୍କ ମନ୍ଦିର।
ହୁଁ ହୁଁ! ଆଉ ତମ ଗାଁରେ ଏମିତି ଭଲ ଜିନିଷେ ଦେଖ ଖଡିଆ ଜିନିଷ କଣ ଅଛି ଦେଖିବା ପାଇଁ?
ନା, ହେମତି ମାନେ
ଆ, ଶୁଣ ଶୁଣ ଆମ ଆମ ଗାଁରେ କଣ ଅଛି? ମୁଁ କହୁଛି, ଭଲ ଦେଖଣୀୟ ଜିନିଷ ସବୁ ଅଛି। ଆମର ଗୋଟିଏ ଜାଗାରେ ସବୁ କିଛି । ଯେମିତି-ଇ କିି ପଞ୍ଚାୟତ, ପାଣି ପଞ୍ଚାୟତ ଅଫିସି, ତାପରେ ଏଇ ଯୋଉ ଅଙ୍ଗନବାଡି କେନ୍ଦ୍ର, ସ୍କୁଲୁ ହୁଁ ହୁଁ, ଏ ହାଇ ସ୍କୁଲ, ମାଇନର ସ୍କୁଲ, ୟୁ ପି ସ୍କୁଲ ଆମ ଗୋଟିଏ ଜାଗା। ଆଉ ସେଇଠି ହିଁ, ସବୁ କିଛି ଠାକୁର ଯେମିତି କିି ଏଁ ମା ହିଙ୍ଗୁଳା, କପଟେଶ୍ୱ ତ୍ବରବ ଉମ୍ କପଟେଶ୍ଵର ଆଉ, ଆମର ବି କପଟେଶ୍ଵର ଅଛନ୍ତି, ତା'ପରେ ଶନି ଦେବ ଅଛନ୍ତି, ସାଇବାବା ଅଛନ୍ତି, ହନୁମାନ ଅଛନ୍ତି। ଆଉ ତା'ପରେ ଆମ ଗାଁ ରେ ଷ୍ଟକ୍ଚର ବି ଅଛି। ଆଉ, ଆମ ଗାଁ ରେ ବ ଡ଼ ଖେଳ ପଡିଆ ବି ଅଛି। ଛୁଆ ମାନେ ଖେଳ କରନ୍ତି। ଉ ଆଉ, ଦିଦି ବଡ ବଡ ଦି ଗୋଟେ ଗଡିଆ ବି ଅଛି, ଯାହାକି ମାଛ ଛଡା ଯାଏ ଉଁ ଠାକୁରଙ୍କ ଗଡିଆ ଆମ ଠାକୁରଙ୍କର ବି ବହୁତ ଜମି ଅଛି। ଆଉ ଆମ ଗାଁରେ ଜଗନ୍ନାଥ ଅଛନ୍ତି, ଆମ ଗାଁ ମଠରେ। ଆଉ ଗୁଣ୍ଡିଚାକୁ ଜଗନ୍ନାଥଙ୍କର ଗୁଣ୍ଡିଚା ଯାତ୍ରା ହବ। ଗାଁରେ ଆମର ଅ ନଅ ଦିନ ଯାଇ ଆଇଷ ପସିବନି। ଆମର ଗୁଣ୍ଡିଚା ଯାତ୍ରାରେ ଗୁଣ୍ଡିଚାରୁ ବାହୁଡା ଯାଏ, ଆମ ଗାଁ ରେ ଆଇୁଷ ପଶିବନି, ଆମ ଗାଁ ରେ ଭଲ ହ ରଥ ଟାଣନ୍ତି ଗାଁ ଟା ଯାଙ୍କ ପିଲା ଯାଇକି ରଥ ଟାଣନ୍ତି। ଭଲ ଉଁ ମଜା ରେ ରଥ ଟଣା ହୁଏ।
ହଁ!
ଆଉ! ଠାକୁର ତ ଆମର ମଠରେ ଅଛନ୍ତି। ମଠରୁ ଆସିକି ଆମ ଗାଁରେ ରହିବି, ନଅ ଦିନି। ନ ଦିନ୍ ଯାଏଁ ଗାଁ, ରେ ଭଲ ଖୁସିରେ ରୁହନ୍ତି ଆଉ ।
ଓ ହୋ!
ହୁଁ! ଆଉ, ଆଉ ସବୁ କଣ? ଖବର, ଆଉ ବାଦାମ କେମିତ୍
ଏଇ ଖିଆପିଆ ସଇ ଘର ଦାର ଖରିକିବି। ଖରିକି ଖୁରିକି ଦେଇ, ଆଉ ହେଇ ବସିଚି।
ହୁଁ!
ଟିଭି ଦେଖୁଥିଲି ବସିକି, ଆଉ ଏଇନା କି କିଛି କାମ ନାହିଁ ସେ ଯାଇ କାଲି ସକାଳେ ଡ଼ିଉଟି ରାତିରେ ଆମ ସାନ ରୋଷେଇ କରେ ହଁ।
ଓହୋ।
ମୁଁ ରୋଷେଇ କରେନି ସାନ କରୁଚି ରାତିରେ।
ଓହୋ ଆଉ ତାପରେ ଘରେ ସବୁ କିଏ କିଏ ଅଛନ୍ତି?
ଅ ଘରେ ଆମ ମା, ବାପା, ମୋ ଦିଅର, ଜାଆ, ଝିଆରୀ ଆଉ ମୁଁ ଆଉ ମୋ ସ୍ୱାମୀ ମୋ ଝିଅ ଆଉ ସମତ୍ ଆମେ ଅଛୁ ଆଉ।
ଓଉନ ଆଉ ଆଉ ତମ ଘର ପାଖରେ ସବୁ କଣ ଅଛି? କେମିତିଆ ଗ କଣ ସେ ପନି
ଉଁ ଘର ପାଖେରେ ପୋଇ ହେ ହାଲୋ।
ହଁ।
ପୋ ପୋଇ ଆଉ ଖଡା
ହୁଁ ହୁଁ।
ବାଡ଼ିରେ ବି ଭେଣ୍ଡି ଲାଗିଚି
ହୁଁ ହୁଁ।
ଆଉ ପୋଇ
ଟିକେ ନିଳ ନିରଳା ଜାଗାକୁ ଯାଇ ବିଟ କଲ ଟା କଲେ ଭଲ ହୁଅନ୍ତା।
ଇଏ ତ ଚାରିପଟଆଙ୍କ ବୁଲୁଚନ୍ତି ରାଉରାଉ
ଛୁଆ ଗୁଡା ରେକର୍ଡ ହଉଚି ନା ଛୁଆ ଗୁଡାଙ୍କ ପାଟି ଶୁବୁଚି।
ଉଁ ହଁ ହାଲୋ।
ଟୁ ଯିବ ଫେରସେ
ହେଲା ଆଉ ଇକ୍ ସବୁ ମାନେ ଲାଗି ଚି ଭେଣ୍ଡି ଖଡା ଜହ୍ନି କାକୁଡି ବାଡିରେ ବି ସବୁ ଲାଗିଚି ଲଙ୍କା
ହୁଁ।
ହେଲା ଓ ମାନେ ବାରି ଜିନିଷ ଟା ବାସେ ହେଲା।
ହୁଁ ହୁଁ ହୁଁ ତମର ତ ଆଉ କିଛି ବାଆରେ ଖାଇବା ପାଇଁ ଭଲ ଲାଗେ ବାଡ଼ିରୁ ତୋଳିକି ଖାଇବା ପାଇଁ ଭଲ ଲାଗେ।
ହଁ ସାଙ୍ଗେ ସାଙ୍ଗ ଆଣିଲୁ ମାନେ ସେ ଜିନିଷ ଟା ପୋଡିଦେଲୁ କି ଭାଜିିଦେଲୁ ଭଲ ଲାଗେ ବାସ୍ନାଟା ଦିଏ।
ହଁ ହଁ।
ହୁଁ ଆଉ ଆଉ ବିଲରୁ ତ ଯା ବାହାରେ ତାକୁ ବିକିବାକୁ ନିଅନ୍ତି ଆଉ।
ବିକ୍ରି କରନ୍ତି ଆଉ ହଁ। ଭଲ ଚାଷ ସେଠିକି ହୁଏ ଆଉ।
ନଈକୂଳିଆ ଏରିଆ ଆଉ ଭଲ ଫସଲ ହୁଏ। ଆଉ ହାଲୋ।
ହଁ କୁଅ ହୁଁ।
ଆଉ ତମେ ଙ୍କ ରୋଷେଇ କରିଥିଲ ଆଜି?
ମୋର ଏ ଯୋଉ କୁକୁଡ଼ା ଅଁ ମାଂସ ଟିକେ ହେଇଥିଲା ଦିନରେ ସଖାଳୁ ହେଇଥିଲା ସକାଳ ପଖାଳ ପାଇଁ ହେଇଥିଲା କଲରା ଟିକେ ଭାଜିଥି ଲି ଆଉ ଅଣ୍ଡା ଭୋଜିଆ କରଥିଲି। ଆଉ ରାତି ପାଇଁ ସେଇ କୁକୁଡା ତରକାରୀ ଅଛି। ଆଉ ଆଉ କଣ କରିବି କଣ ମୋ ରୁଟି ଦି'ପଟ କରିଦେବି ବାବୁ ତ ଭାତ ଖାଇବେ ଡିଉଟି ଯାଇଛନ୍ତି।
ହଁ।
ଭାତ ଖାଇବେ ଆଉ କିଛି କରିବି ନାହିଁ।
ଓହୋ ମାନେ ତମ ବାବୁ ଖାଇଦେବ ଭାତ।
ହଁ ମୁଁ ଖାଇବି ରୁଟି ମୁଁ ରୁଟି କରିସାରିଛି।
ଓ ହୋ।
ମୁଁ ଏଠି ବର୍ଷାରେ ଭିଜିକି କଲ୍ କରୁଛି। କାରଣ ମୋର ନେଟୱାର୍କ ପାଉନି ଘର ଭିତରକୁ ବର୍ଷା ବି ଏଇଠି ପକଉଛି ଟୁପୁରୁ ଟୁପୁରୁ ପକଉଛି ମୁଁ ସେଇଥିରେ ଭିଜୁଛି। ହେଲା ମୋର ଆଜି ମୋର ଆଜି ସକାଳୁ ବା କଲ୍ ଲାଗୁନି କାହାରି କତକି ବର୍ତ୍ତମାନ ଲାଗି ଲାଗି ତମ କତକି ମୁଁ ସେଥିପାଇଁ ମୁଁ କହିଲି ବର୍ଷା ହଉ ପଛେ ମୋର ଆଜି ଦିନ ମାନ ଯାକ ଗୋଟେ ବି କଲ ହେଇନି।
ଆଉ।
ନାଇଁ ମୋର ଘର ଭିତରେ ଲାଗୁନି କି ପଦାରେ ଲାଗିଲାନି ଏବେ କେମିତି ଲାଗିଲା କେଜାଣି ମୁଁ କହିଲି ହଉ ପ ସେ ବର୍ଷା ବର୍ଷାରେ ଭିଜିକି ମୁଁ କଲ୍ କରୁଛି।
ହଁ।
ହଁ ମୁଁ କହି ଟିକେ ଲାଗିଲା ତାହେଲେ କରିଦେବି ଆଉ ମୋର ତ ଲାଗୁନି ଦିନ ମାନଯାକ ମୋର ବି ହେଇନି ଆଉ କଲ ନ ଲାଗିଲେ ଆଉ କଣ କରିବୁ। ଏବେ ବର୍ଷା ରେ ଏଠି ମୁଁ ଭିଜୁଛି ଝୁପୁର ଝୁପୁର ବର୍ଷା। ଭଲ ଲାଗୁଛି ବି ସୁଧା ହଁ ହଁ। ଫିରି ଫିରି ବର୍ଷା ହଉଛି ଥଣ୍ଡା ଯେତେବେଳେ ଧରିବ ଭଲ କିରି ଧରିବ ଆଉ।
ହଁ ଏଇ ବର୍ଷାରେ ଭିଜିବାକୁ ତମକୁ ଭଲ ଲାଗୁଛି? ଗରମ ଲାଗୁଛି ନା? ଯୋଉଁ ବର୍ଷାରେ
ହଁ ହଁ ହଁ ଭିଜିବାକୁ ଭଲ ଲାଗୁଛି। ହଉଁ ହଉଁ ଆମର ଟାଇମ ହେଇଗଲା ଆଉ ମୁଁ ଏବେ ରଖୁଛି ମୁଁ ଫେର କେତେବେଳେ କଲ୍ କରିବେ ନମସ୍କାର।
ହଁ।